ଆଉ ହଁ ଏଇ ଯ ରୋଷେଇ କରିକି ଏବେ ଜଷ୍ଟ ବସିଛି ଆଉ
ଅଳପ ପା ରୋଷେଇ କଣ କଲେ?
ରୋଷେଇ ଏଇ ମଟର ତରକାରୀ ରୁଟି।
ଓହୋ।
କରିଦେଇଚି ଆଉ ତମର ନା ଖାଇନି ଆଉ।
ଆମର ରୁଟି ସନ୍ତୁଳା ଆଉ ଭଜା ଥିଲା ଦିନ ବେଳାର।
ଅହ ହ ଆଉ ଏଥର ରଜରେ କୁଆଡେ ଗଲ ବୁଲିବାକୁ?
ରଜାରେ ବାପଘର।
ଓହୋ ବାପଘର କୋଉଠି?
ବାପ ଘର ସେଇ ଆ ଆମ ଏଇ ଗାଁ ପାଖରେ।
ଆଚ୍ଛା ହୋ ହୋ।
ଆ ରଜରେ ତ ବୋହୁତ ମଜା ହେଲା ଆଉ ଝିଅମାନଙ୍କର ତ ରଜଟା ଟିକେ ବେଶୀ ଭଲ ଲାଗେ ଆଉ ସ୍ ସ୍ପେସିଆଲି ବାପଘରେ କଟିଲେ ଆଉ ଟିକେ ବେଶୀ ଭଲ ଲାଗେ।
ହଁ ହଁ ହଁ।
ତ ସେ ଦୋଳି ଖେଳିବା, ମିଠା ପାନ ଖାଇବା, ସାଙ୍ଗ ମାନଙ୍କୁ ଆଉ ଯୋଉ ଆସିଥିବେ ସମସ୍ତଙ୍କ ସହିତ ଦେଖାହବା।
ନା?
ଆଜ୍ଞା?
ରଜ ଓଡିଆ ମାନଙ୍କର ବଡ ପର୍ବ ଆଉ।
ହଁ ଓଡିଆମାନଙ୍କର ବଣ ପର୍ବ ତାପରେ ଝିଅମାନଙ୍କର ସ୍ପେଶିଆଲି ବେଶ୍
ହଁ ବେଶୀ ସେ ସେମାନଙ୍କୁ ତିନି ଦିନ କିଛି କରିବାକୁ କୁହାଯାଏନି। ତାପରେ ସବୁ ଅ ଘରେ ତମର ଯିଏ ଥିବେ କରନ୍ତି ରୋଷେଇ ବାସ ଫୁଣି ଛଅଟା ଆମର ଅଛି ଛଅଟା ପୂର୍ବରୁ ଖାଆନ୍ତି। ତମର ଅଛି ବୋଲି ହଁ ହଁ ପୂର୍ବରୁ ଖାଇବୁ। ଆଉ ଭୋରୁ ଉଠିକି ଫାଷ୍ଟ ରଜରେ ଗାଧେଇବ। ତାପରେ ତ ଆଉ ଦି ତିନି ଦିନ କଣ କହନ୍ତି ଗାଧାନ୍ତିନି ବୋଲି। ଆଉ
ସେଇଟା ଯେ ଇଏ ହେଇଥିବ ସେମାନେ ଗାଧାନ୍ତିନି।
ନାଇଁ ଆମର ପୂଜା ବି ହୁଏନି ଆମର ସେମିତି
ହଁ ନାଇଁ ଠାକୁରଙ୍କୁ ତ ପୂଜା କରାଯାଏ ନା ରଜସଳା ହୁଅନ୍ତି ଆଉ ପୂଜା କରିବା ଥୋଡି ନା।
ଆମର ଡେଲି ବି ଛୁଆ ବି ଆମର ଡେଲି ଗାଧେଇବେନି ଆମର ଯାହା ପ୍ରଥମ ପହିଲି ର ଦିନ ଗାଧାହବ ତାପରେ ତାପର ଦିନ ସେମତି ଜଷ୍ଟ୍ ହଁ ଆମର କେବଳ ଠାକୁରାଣୀ ବୁଡ ଦିନ ସେଇଦିନ ହିଁ ଫୁଣି ମୁଣ୍ଡ ଫୁଣ୍ଡ ଧୋଇ ଗା ଯିଏ ଯାର ନୂଆ ପିନ୍ଧେ। ଫୋର୍ଥରେ ହଁ ତ ସେଇଥିରେ ଆମର ଏଇ ସିଷ୍ଟମ୍ ଅଛି।
ନାଇଁ ଆମ ପଟେ ସେମତି ନାହିଁ ଆମ ପଟେ ତ ଆମେ ରଜ ଏଇ ରଜ ପୂର୍ବ ଦିନଠୁ ସବୁ ମାନେ ଏବେ ତ ସବୁ ଗ୍ରାଇଣ୍ଡର ହେଇଗଲା। ଆଗକାଳରେ ସବୁ ଢିଙ୍କି ଥିଲା ରଜ ପୂର୍ବ ଦିନଟାକୁ କୁହନ୍ତି ବଟା ବସ୍ ଆ ହେଇଦିନ ସବୁ ବିରି ଚାଉଳ ସବୁ ତ ବାଟି ଦେଇଥି ଦିଆ ହେଇଥାଏ ଆଉ ଉରୁ ଯା ହେଲେ ଆଗରୁ ସବୁ ପାଳନ୍ତି ଏବେ ସିନା ପାଳୁନାହାନ୍ତି ଯୋଉ ରଜ ଦିନ ବାଟି ଦୋଉଚନ୍ତି କିନ୍ତୁ ଆଗୁରୁ ଏମିତି ପାଳନ୍ତି ନା ର-ରଜ ପୂର୍ବ ଦିନ ସବୁ ବଟା ଘସା କରିଦିଅନ୍ତି। ତାପରେ ରଜ ଦିନ ସଖାଳୁ ସଖାଳୁ ତ ଝିଅ ବୋହୁ ମାନେ ପିନ୍ଧି ପୁନ୍ଧାକି ବାହାରି ପଡିକି ପିଠାର ପିଠା ଖାଇକି ତା ଦୋଳିରେ ବସନ୍ତି। ଦିନ ସାରା ତ ଦୋଳିରେ ଦୋଳଠି ଦୋଳଠି ଯିବ ଘରକୁ କେତେ ସମୟ ଆସିବ ଘରୁ ଖାଲି ଖାଇବାକୁ ଆସିବ। ଆଉ ବାକି ସମୟ ତ ଦୋଳି ଏ ମିଠା ପାନ କେତେ ଯୋଉ ସାଧାପୁଡିଆ ଏଦେ
ତାପରେ ରଜରେ ଗାଁକୁ ବି ସମସ୍ତେ ଫେରିକି ଆସନ୍ତି ଯାହାବି ହେଲେ। ଯିଏ ଯୋଉଠି କାମ ହଁ ଯିଏ ଯୋଉଠି ଯାହାବି ଚାକିରୀ କରୁ ଯାହା କରୁ ସବୁ ଆସନ୍ତି ତାର ଗୋଟେ ସମସ୍ତେ ମେଳ ମୁସ-ମିଶିବା କଥା ହବା ଆ ଘରକୁ ଯିବ--ା ପୋଡ଼ପିଠା ଖାଇବା।
ହଁ ସମସ୍ତେ ଡକିବେ ନା ଏଇ ସାଙ୍ଗ ଡାକିବ ତାଙ୍କ ହରୁକୁ ଆର ସ ଆଉ ଜଣେ ସାଙ୍ଗ ଡାକିବ ତାଙ୍କ ହରୁକୁ।
ପୋଡ଼ପିଠା ଖାଇବା ପିଠା ସବୁ ଖାଇବା ସେ ଖୁସି ମଜା ଅଲଗା।
ଅଲଗା।
ହଁ। ଏବେ ଟିକେ ତାର ମୁଁ ଜାଣିନି ଆଗୁରୁ ଟିକେ ତାର ବେଶୀ କ୍ରେଜ ଥିଲା। ଏବେ ଟିକେ ରଜ୍ କମିଗଲାଣି ଆ ଏ ରଜ ମାନେ ଅଲଗା ପ୍ରକାର ଖୁସି ତିନ୍ ଦିନର ଚାର୍ ଦିନର ଯାଏଁ ତାପରେ ମାମୁ ଘର ଗୋଟେ ଡ୍ରେସ୍ କଲେଣି ବାପା ଗୋଟେ ଡ୍ରେସ୍ ସରଲାଣି ମାନେ ସେତଳେ ଡ୍ରେସ୍ ବି ବୋହୁତ୍ ବେଶୀ।
କଲଠୁ ଗୋଟେ ଡ୍ରେସ୍ କହି କହିକି ନେବା ବାପାଙ୍କଠୁ ଗୋଟେ ନବା।
ଅପି ହଁ ହଁ। ସମସ୍ତେ ଦେବେ ସେଥିରେ ବୁଲା ଖାଲା ଖାଇବା ମଜା। ଆ ସିଏ ଗୋଟେ ମଜ୍ କେହି କାହା ସେତୋଳେ ରୋକ୍ ତୋକ୍ ନହିଁ।
ନାଊ ରୋକ୍ ଟୋକ୍ ନାଇଁ ହେତୋଳେ ମଣିଷ ଛୋଟ ପିଲା ଥିଲା ଭଲ ଥିଲା।
ହଁ ହଁ।
ଆଉ ଦିନକୁ ଦିନ ତ ବଡ଼ ହେଇକି କେତେ ପ୍ରକାର ଟେନସନ୍ ମୁଣ୍ଡରେ ଆସୁଚି ତାପରେ ଆଗ ଭଳି ବି ଆଉ ନାହିଁ ସେ ମଜା ନାହିଁ କି ସେ ମାନେ ସେଇ ଉତ୍କଣ୍ଠା ଆଉ ନାହିଁ।
ହୁଁ ହୁଁ ହୁଁ ହୁଁ। ଆମର ଆକ୍ଚୁଆଲି ରଜରେ ଏଇଠି କଣ ହୁଏ ନାଁ ଏବେ ସବୁ ରଜ ମହୋତ୍ସବ ଯୋଉ କରୁ
ଆମର ବି ହୋଉଚି।
ହଁ ସେ ରଜ ମହୋତ୍ସବରେ ସବୁ ଖାଇବା ବିଭିନ୍ନ ଆସୁଚନ୍ତି ବିଭିନ୍ନ ଭେରାଇଟି ଖାଇବା ପ କୋଉଚନ୍ତି ଏ ଡ୍ରେସ୍ ପକେଇଲା କି ଚୁଡ଼ି ଦୋକା ଚୁଡ଼ି ପକେଇଲା ସବୁ ଭେରାଇଟି।
ହଁ ଆମର ସେମତି ଏତେ ମାନେ ଡ୍ରେସ୍ ଫେସ୍ ପଡ଼ୁନି କିନ୍ତୁ ଖାଇବା ଜି ଜିନିଷ ଉଡ଼ା ବହୁତ ପଡ଼େ।
ହଁ ନାଚ ଗୀତ ସେ ଧାଚ୍ କିଏ ତାର ମେଲୋଡ଼ି
ହଁ ବହୁତ ପ୍ରକାର ଇଭେଣ୍ଟ୍ ହୁଏ ସେ ଯୋଉ ଗାଇବା, ନାଚିବା। ପିଙ୍ଗ୍ ହେଠୁ ମ୍ୟୁଜିକ୍ ଚେୟାର୍ ହେଠୁ କେତେ ସାରା ଖେଳ।
ଅଁ ଗ ଏବେ ଗୋଟେ ର ଜର ଆଉ ଗୋଟେ ନିଆରା କରୁଚନ୍ତି ସମସ୍ତେ ମିଶିକି ଭଲ ଲାଗୁଚି।
ଭଲ ଲାଗୁଚି ସେ ସେଇଟା ପାଇଁ ତ ଟିକେ ଭଲ ଲାଗୁଚି।
ଗାଁରେ ତ ଏଇଟା ଫିଲ୍ କରି ହୋଉଚି କିନ୍ତୁ ବାହାରେ ଧର ଆମେ ଯୋଉଠି ରହୁ ଚୁ ଯୋଉ ଏରିଆରେ ତ ସେଇଠି ତେ ରଜ କିଛି ଫିଲ୍ କରିହୋଉନି କିନ୍ତୁ ଏଇଠି ରହି ହୁଁ, ଏଇ ମହୋତ୍ସବରୁ ଜାଣା ପଡ଼ିବ ନାଇଁ କିଛି ଗୋଟେ ଆସିଚି ପର୍ବ
ହଁ, ବାସ୍ ବାସ୍ ନହେଲେ ଜଣା ପ ଡି଼ବନି କିଛି ଉ ଉଁ କଣ ହେଟି ଗଛ ଛି ନା ହେଟି ଦୋଳି ବନ୍ଧା ହଉଚି ନାଁ କଣ? ସେ ପଡ଼ିଆ ଫଡି଼ଆ କି କୋଉ ଇଏ ପାର୍କ ଫାର୍କ ଯଦି ଯିବ ଟିକେ ଖେଳିବ କି କଣ?
ହୁଁ, ନାଇଁ ଏଇଠି ସେମାନେ ଅଲରେଡ଼ି ପକଉଚନ୍ତି ତିନି, ଚାରିଟା ଦୋଳି ପ
ପକେଇ ଦୋଉଚନ୍ତି ହଁ, ଯେ ସେଟା ଆଉ ସେ ଗଛରେ ବନ୍ଧା ଦୋଳିକି?
ନାଇଁ ଗଛରେ ବନ୍ଧା ଦୋଳି ନାଇଁ‌। ହୁଁ ଆଉ ସେଠି ବି ତମେ ମାନେ କଣ ଖାଲି ଯାହା ବସିକି ଖେଳିବ। ଗାଁମାନଙ୍କରେ କଣ ଯୋଉ ଠିଆ ହେଇକି ବ
ବାହି ଦେବେ ଦୁଇ ଦୁଇ ପଟୁ ଦୁଇ ଜଣ ବାହି ଥିବେ ମଝିରେ ଦୁଇ, ତିନି ଜଣ ବସିଥିବେ।
ସେଗୁଡ଼ା ଆଉ ନାହିଁ ଏଠି ଏଗୁଡ଼ି ଝୁଲିବୁ ଯାହା।
କିଏ ଯଦି ଜଣେ ଡରୁକୁରି ବସିଥିବ ଏ ରଖା ରଖା ରଖା ଟୋଟାଲି ରଖଉନଥିବେ।
ହଁ, ହଁ, ହଁ,। ଯଦି ଆମ ପର୍ବ ଇଏ ରଜ ଯେମିତି ଦଶହରା ବି ଆସିଲେ ବି ଭଲ ଲାଗେ ତିନି ଦିନି, ଚାରି ଦିନି ଯୋଉଡା ହୁଏ ବହୁତ ଭଲ ଲାଗେ।
ଭଲ ଲାଗେ ଆଉ ଯେତେବେଳେ ସରିଯାଇ ଦୁଃଖ ଲାଗେ।
ଦଶହରା ବି ହଁ, ମା ଗଲା ମାନେ ବି ବହୁତ ଦୁଃଖ ଦୁଃଖ ଆସେ ସତ କଥା ସତ କଥା ଆମର ତ ଏଇଠି ମାନେ ଦୁର୍ଗା ପୂଜା ଆସିବ ମାନେ ଷଷ୍ଠୀରୁୁ ସଜାସଜି ଆରମ୍ଭ ହେଇଯିବ ମାନେ ଚାରିଆଡେ ମାନେ ଲିଚୁ ଲାଇଟ ଲାଗିଯିବ ଚାରିଆଡେ। ଆଉ ଯୋଉ ଦିନ ମାଆ ବିଦା ହେବେ ତା ପରଦିନ ସବୁ ଖୋଲିଦେବେ।
ହଁ, ପୁଣି କାନ୍ଦ ଲାଗିବ ଯେମିତି ସବୁ କୁ ସବୁ ସବୁଆଡୁ ଲଙ୍ଗୁଳା, ଲଙ୍ଗୁଳା ଲାଗିବ କିଛି କୁଆଡେ ନାହିଁ ମା ନାହାନ୍ତି, ଭାରି ଭାରି ଦୁଃଖ ଲାଗେ।
ଆଉ ପୂଜା ହେଲା ମାନେ ତାଙ୍କର ଯୋଉ ମନ୍ତ୍ର ଉଚ୍ଚାରଣ ସେ ଯୋଉ ମାଇକ ବାଜୁଥିବ ଯୋଉ ମନ୍ତ୍ର ବୋଲା ହଉଥିବ ଗୀତ ବୋଲା ହଉଥିବ ସେ ଲାଗେ ହଁ, ଏତେ ସୁନ୍ଦର ଲାଗେ ମାନେ ଘରକୁ ତମର ଲୋକ ବି ଆସନ୍ତି ଗେଷ୍ଟ ମାନେ ଆସନ୍ତି।
ହଁ, କୁଣିଆ ଆସନ୍ତି।
କୁଣିଆ ମାନେ ଆସିଛନ୍ତି। ତ ସେଇଟା ଗୋଟେ ବୁଲା ଚାଲା ତିନି ଦିନ ଯାଏ ଖାଇବା ପିଇବା ସିଏ ବି ଗୋଟେ ମଜା ଅଲଗା।
ମଜାଅଲଗା
ରଜ ଦଶହରା ଏଇ ଦିଟା ତିନି ଦିନ ଧରି ହୁଏ ବୋଲି ତାର ମଜା ଅଲଗା ଆଉ ତ ସବୁ ପୂଜା ଏ ଆଜି ଗଣେଶ ପୂଜା କାଲି ସରସ୍ଵତୀ ପୂଜା ଗୋଟେ ଦିନ ଆଇଲେ ଗୋଟେ ଦିନ ଗଲା।
ସରିଯିବା ହଁ, ଆଉ ଗୋଟେ ହେଲା ଖୁଦୁରୁକୁଣି
ହଁ, ହଁ, ହଁ,
ସେଇଟାରେ ମଜା ଅଲଗା ଝିଅ ମାନଙ୍କର।
କୁନି ହଁ, ଖୁଦୁରୁକୁଣି ରେ କଣ ହୁଏ ନା ଝିଅ ମାନେ ଥିଲେ ଖୁସି।
ହଁ, ଝିଅ ସରିଗଲେ ସରିଲା ହଁ, ଝିଅ ସରିଗଲେ ସରିଲା କିନ୍ତୁ।
ସେଇୟା ତେଣୁ
ଆଉ ମ୍ୟାରେଜ ପରେ ବି ଏଇ ନୂଆ ନୂଆ ଟିକେ ହଁ, ବର୍ଷେ ଦୁଇ ବର୍ଷ ଯିବ ବାପ ଘରକୁ ଖୁଦୁରୁକୁଣି କରିବା ପାଇଁ କି ରହିବ ପନ୍ଦର ଦିନ କି ମାସେ ଆଉ ପୁରୁଣା ହେଲାଠୁ କିଏ ଯାଉଛି ନା ଛୁଆ ପିଲା ହବ ଆଉ ଧନ୍ଦା ଇଏ ସିଏ ଆଉ କିଏ ଯାଉଛି।
ହୁଁଁ, ହୁଁ, ହୁଁ, ହୁଁ, ହୁଁ, ନାଇଁ ସତ କଥା ତାପରେ ଯେତେ ଦିନ ମ୍ୟାରେଜ ପରେ ପର କରି ତମ ନିଜର ପୁଣି ବର୍ଡ଼ନ ବି ବଢ଼ି ଚାଲିବ। ଆକୁ ଦିଅ, ତାକୁ ଦିଅ, ଆକୁ ଦିଅ, ତାକୁ ଖାଇବାକୁ ଦିଅ। ଏଇଟା କର ଆଉ ଯେତେବେଳେ ବ୍ୟାଚଲର ବେଳେ ଏ କିଏ ଖାଇଲେ ଖାଉନ ମୁଁ ତ ଶୋଇକି ଉଠେ ଆଗ ତାପରେ ଦେଖିବା କଣ ହଉଛି
ବାା କି ବା ହେଇକ କଣ ଅଧିକ ଟେନସନ
ଆଉ ବାହା ହେଇ ସାରିଲା ମାନେ ଏ ଶଶୁର ଚା ପିଇବେ ଏ ସିଏ ଖାଇକି ଯିବେ ତମ କଥା ତମେ ମାର ପଛରେ ଆଉ କିଛି ନହିଁ
ଚଟିଆ ଥିଲେ ଥିବ ନହେଲେ ନାଇଁ। ସେଗୁଡା କାହାକୁ କହିହବନି କି ସହିହବନି।
ହଁଣ କହିବ ଭ ଏଇଟା ତ ଦୁନିଆର ନୀତି ଚାଲିଛି ଆଉ। କହିବ କହିଲେ ବି କେହି ଶୁଣିବେନି
ସେଇଟାକୁ ମନ ମନେ ଭାବିଲୁ ଯେଇଟା ଆମ ଦାୟିତ୍ୱ ଏଇଟା ଆମ କର୍ତ୍ବ୍ୟ
ହଁ ହଁ ନିହାତି ସେଇଟା ତ ଭାବିବା କଥା ଆଉ ଏଇଟା ତ ଅଛି ଆଉ। ଏତେ ଦୁନିଆ ଯୋଉଠି ପହଞ୍ଚିଲେ ବି ଝିଅ ଯାହା ହେଲେ ରନ୍ଧାର ଶାଳ କୁ ଯିବ ମାନେ ଯିବ ହଣ୍ଡେଡ ପରସେଣ୍ଟ କ ଯୋଉମାନେ କାମ ହଁ
କାରଣ ସେଇଟା ଆମ କାମ ଆଉ କଣ କରିବା।
ହୁଁ ଯୋଉମାନେ କମ୍ବାଲି ବି ରଖିଛନ୍ତି ମୁଁ କହୁଛି ସବୁଦିନ ତ କମ୍ବାଲି ଆ ଭଲେବଲ ନାଇଁ କୋଉ ଦିନ ତ ତା ଦେହ ଖରାପ ହବ କିଛି ତ କିଛି ହଁ ତମେ ସେଇଦିନ ତ ପୁଣି ରୋଷେଇ କରିବାକୁ ଯିବନ ନାଇଁ। ପୁ ମନଙ୍କର କଣ। ହଉ ନ ହଉ ସେ କରିଲେ କରିବେ ନହେଲେ ମଗେଇକି ଖାଇବେ କିନ୍ତୁ ଆମର ଯାହା କିଛି ନହେଲେ ତ ଯାଇକି ପାଣି ଗ୍ଲାସ ଟେ ଖାଇବା ଟା ବାଢିକି ଦବା। କି କଣ ଟା କରିବା ଯାହା ହେଲେ ଝିଅ ମାନେ ଯେତେ ଯାହା କଲେ ବି ରୋଷେଇ ଘରକୁ ଯିବ ହିଁ ଯିବ।
ଯ ପ ତାପରେ ଝିଅ ପୁଅ ଲାଇଫ ଟା ଅନମଡ ବେଳେ ମାନେ ଫୁଲା ଫାଙ୍କିଆ। ମ୍ୟାରିଡ ପରେ ପୁଅ ପିଲାଙ୍କ ଉପରକୁ ରେପନସିବିଲିଟି ଆସିଯାଏ କିିବା ପିଲାଙ୍କ ଉପରକୁ ବି ରେପନ୍ସିବିଲି ଆସିଯାଏ।
ପୁଅ ପିଲାଙ୍କର ତ ରେସପନସିବିଲିଟି ଯାହାବ ହେଲେ କାହିଁକି ନା ସ୍ତ୍ରୀ ଟା ଆସିଲା। ଛୁଆ ଟା ଆସିଲା ତାଙ୍କର ବେଶୀ ବଢିଲା କିନ୍ତୁ ଆଗରୁ।
ଦେଖିପାରେନି ଆମେ କିନ୍ତୁ ତାଙ୍କର ଦ ଦାୟିତଵ ଅଧିକ।
ହଁ କିନ୍ତୁ ଆଗରୁ ମାନେ ସ୍ତ୍ରୀ ମାନେ ରହୁଥିଲେ ଗୋଟେ ଇନକମ ରେ ଚଳୁଥିଲେ କିନ୍ତୁ ଆିକାଲି ସମସ୍ତେ ଚାହୁଁଛନ୍ତି ଆମେ ଇଣ୍ଡିପେଣ୍ଡେଣ୍ଟ ହବା। ଇଣ୍ଡିପେଣ୍ଡେଣ୍ଟ ହେଲେ ହଁ ନହେଲେ ତମ କୋଉଠି ସମ୍ମାନ ନାହିଁ ମୁଁ କହୁଛି ଫର୍ ଏଜାମ୍ପଲ କୋଠି ଗୋଟେ ସ୍ଵାମୀ ବି ହଉ ସେ ଆଜି ପଚାରୁଛି। ନୂଆ ବାହାଘରେ ଦି ବର୍ଷ ପଚାରିବ କି ଖୁସି କରିବ ଥାର୍ଡ ବେଳକୁ ମୁଁ କହିଁ ତରେ ଦେବିହିଲୁ ତୁ ଏବେ ନେଇଥିଲୁ ପଇସା ଏଇ ଯୋଉ କଥା ଟା ଆସିବ ଇ ଛାତି ଭିତରେ ପଶିକି ବାହାର
ବାହାରି ପଡିଆ ସତ କଥା।
ତେଣୁ ତମେ ନିଜ ଇନମ ହେଲେ କିଛି ନହେଲେ ଆମେ କ୍ରିମ ଟ ପାଉଡର ଟା ତେ ଲଗେଇବା।
ହଁ ହଁ ସେ ଜନ ନର୍ମାଲ ଜିନିଷ ଗୁଡାକ।
ଆଉ କି ମନ ହବୋଡେ ଏଇଟା କିଣିବାକୁ ଆଙ୍କ ହାତକୁ ହିଁ ଅନେଇଥିବା। ଆ ତମେ ଦବ ଯାଇକି ଆମେ ଆଣିବୁ ଏଇଟା ଦବ କି ଫାଷ୍ଟ କଶ୍ଚିନ୍ ମାର୍କ। ନହେଲେ ନାଇଁ।
ତାପରେ ସେପଟକୁ କଣ ଉତ୍ତର ଆସିବ ରାଗ ଆସିବ କି ଭଲ ଆସିବ।
ଯଦି ମନ ଖୁସି ଥିବ ତ ହଁ ହଁ କିଣି କିଣି ନାଇଁ ତ ନାଇ ନାଇ ନାଇଁ ଚାଲ ଚାଲ ଚାଲ ଅଛନ୍ତି ସେମିତି ଲୋକ। ଆଉ କଣ ଆଉ ତମେ ନିଜେ ଇନକମ ଥିଲ ନାଇଁ ମତେଟା ପସନ୍ଦ ଅଛି ଆଉ ଦେଖିଆ। ଏଇଟା ନେଇଯିବା ଆଉ ଭଲ ହଉଛି ଚାଲ ଠିକ ରେଟ ରେ ମିଳୁଛି ମାନେ ନେଇଯିବା।
ନେଇଯିବା ହଁ।
ଏଇଟା ଆଉ।
ଠିକ୍ ଅଛି।
ଏମିତି କଥା ଆଉ।
ହଉ ଆଉ ରଖୁଛି ତାହେଲେ।
ହଁ ହଁ ହଁ ରଖ। ???????